ଜଗନ୍ନାଥ। ଜୟ ଜଗନ୍ନାଥ ଶୁଭ ସଂନ୍ଧ୍ୟା। ହଁ କଣ କରୁଚ?
ଏଇ ବସିଥିଲୁ ଆଉ ତମେ କଣ ଶୋଇଥିଲ ନା କଣ ଶୋଇଲା ଭଳି ଲାଗୁଚ?
ନାଁ ନାଁ ସନ୍ଧ୍ୟା ସମୟ ତ ଆଉ ଗାଁ ରେ ଜାଣଥିବ। ଏଠି ଙ୍କ ଶୋଇ ହବ ମୁଁ ଗାଁ ରେ ଅଛି ତ।
ଆଚ୍ଛା ଆଚ୍ଛା।
ହୁଁ ତମେ କୋଉଠି ରୋଉଚ୍ଚ।
ମୁଁ ଅଛି ଏବେ ଡିୟୁଟିରେ।
ଓ ତମେ ଡିଉଟି କର।
ହଁ ଜବ୍ କରୁଚି। ଅଛି ଆଉ।
କୋଉ କୋଉଥିରେ ଜବ କର? ମାନେ କଣ ଜବ କର ତମେ?
ଅଟିନାଣ୍ଡ କାମ କରୁ ହସ୍ପିଟାଲ ରେ।
ଓହୋ ତମେ ହସ୍ପିଟାଲ ରେ ଜବ୍ କର।
ହଁ।
ହସ୍ପିଟାଲରେ ଜବ କରିବା କେତେ ଭଲ ତମେ ଜାଣଚ। ଲୋକମାନଙ୍କୁ ସାହାଯ୍ୟ କରଚ ଲୋକମାନଙ୍କ ସବୁଥିରେ ଉଁ। ମାନେ ଯାହା ବି ଦରକାର ତମେ ତାଙ୍କୁ ହେଲ୍ପ କ କରୁଚ ତାଙ୍କୁ କେତେ ମାନେ। ବ୍ଲେସିଂ ତମକୁ ମିଳୁଥିବ।
ହଁ।
ହୁଁ।
ଆଉ କଣ?
ଆଉ ମୁଁ ତ ଗାଁ ରେ ଅଛି ଆଉ ଗାଁ କଥା ତ ଜାଣିଥିବ। କେତେ ବୋରିଂ ଲାଗେ। ହେଲେ ବି ଗାଁ ଗାଁ ନା କଣ? ଯାହା ବି ହେଇଯାଉ ହଁ କଣ କ ଇଆ।
ହ
ସବୁଆଡେ ଏବେ ବର୍ଷା ହେଇକି ପୁରା। ସବୁଆଡ ମାନେ ଗ୍ରୀନ୍ ଗ୍ରୀନ୍ ହେଇକି ପାଣି ପୁରା ଭର୍ତ୍ତି ହେଇକି ଅଛି। ଆଉ। ଓ ଏବେ ସନ୍ଧ୍ୟାରେ ଯୋଉ ମାନେ ଖାନ୍ତି। ଚାରିଆଡେ ଶୁନସାନ ହେଲା ବେଳୁକୁ ଛୋଟ ଛୋଟ ପକ୍ଷୀ ମାନେ ଗୀତ ଗାଉଚନ୍ତି। ଆଉ ମାନେ କଣ କହନ୍ତି ପୁରା ସନ୍ଧ୍ୟା ଦୃ ସେଉଟା ବଢିଆ ଲାଗେ। ଭଲ ଲାଗେ ନା ନାଇଁ ତମକୁ ଗାଁ? ମୁଁ ଏବେ ମୁଁ ଏବେ ଯୋଉ। ଚାନ୍ଦିନୀ ହେଇଥାଏ ନା ସେ ଯୋଉ ଘର ଆଗେରେ ଚଉରା ଗଛ ଚାନ୍ଦିନୀ ମୁଁ ସେ ଚାନ୍ଦିନୀ ପାଖରେ ବସିକି। ବସିଚି ଏମିତି ଆଉ ସୁନ୍ଦର ଲାଗୁଚି ଚାରିଆଡ ଶାନ୍ତ ପରିବେଶ। ଏମତି ଆଉ। ତମେ କଣ ଖାଇଥିଲ ଆଜି?
ନାଇଁ। ଖାଇନି ଘରୁକୁ ଗଲେ ଖାଇବି। ଆଉ ତମେ?
ମୁଁ ଆଜି ଖାଇଥିଲି ମାଛ ଭଜାକୁ ପଖାଳ ଭାତ। ଛୋଟ ଛୋଟ ଚୁନା ମାଛ ଯୋଉଗୁଡା ଖାଇଲେ ଦେହ ପାଇଁ ଭ ଭଲ ହାଡ, ଗଣ୍ଠି ଅ ଶକ୍ତ ରୁହେ ତାକୁ ଖାଇଥିଲି।
ଭଲ ତମର ସକ୍ତ ପୁରା ରହିବ ଆଉ ହୁଁ ହୁଁ ତମ ମାମା ରୋଷ ସେ କରନ୍ତି।
ନାଁ ନାଁ ମା ରୋଷେଇ କରନ୍ତିନି ମୁଁ ରୋଷେଇ କରେ।
ଆଚ୍ଛା ଆଚ୍ଛା।
ମୁଁ ରୋଷେଇ କରେ ବଢିଆ ବି ରୋଷେଇ କରେ ହଁ।
ଆଚ୍ଛା।
ଆଉ ତମେ କେବେ ଗାଁ ଆଡେ ଯାଇନ କି?
ନାଇଁ ଗାଁ ଆଡକୁ ରଜରେ ଯାଇଥିଲି ଆକ୍ଚୁଆଲି ମୋ ମମିଙ୍କର ଗୋଟେ ଇନସିଡେଣ୍ଟ ହେଇଯାଇଥିଲା ତ। ତ ସେଥିପାଇଁ ଯାଇଥିଲି ତାଙ୍କ ସହ। ମମିଙ୍କର ଏଇ ଛାତ ଉପରୁ ପଡିକିରି ଅଁ ଗୋଡ ଭାଙ୍ଗି ଯାଇଥିଲା।
ଓହୋ ମାଉସୀ ଏବେ କେମିତି ଅଛନ୍ତି?
ହଁ ଅପରେସନ ହେଲା ତ ଏବେ ସେମିତି ଠିକ ଠାକ ଆଉ। ମାନେ ଅଁ। ହଁ ଏବେ ଅପରେସନ ହେଇଛି ତ ଏବେ ଠିକ ଠାକ ଅଛି ଟାଇମ ତ ଲାଗିବ ନା କାହିଁକି ନା ଅପରେସନ ହେଇ ତ ସେଥିପାଇଁ ଟାଇମ ଲାଗିବ ଜଏଣ୍ଟ ହେବା ପାଇଁ।
ହୁଁ ଆଉ ତମେ ମନ ଦୁଃଖ କର ନାହିଁ। ଆ ମାଉସିଙ୍କ ଦେହ ଜଲଦି ଭଲ ହେଇଯିବ। ଆଉ। ଯାହା ହଉ ଖୁସି ଶୁଣିକି ଖୁସି ଲାଗିଲା କି ତମେ ତମ ମାଙ୍କର ହେଲ ମାନେ। ସ୍ଵାସ୍ଥ୍ୟକୁ ନେଇକି ଏତେ ଭାବୁଛ କାହିଁକି ନା ଆଜିକା ଡେଟ ରେ ପିଲାମାନେ। ନିଜ ମା ବାପାଙ୍କୁ ନିଜ ଠାରୁ ଦୂରେଇ ଦଉଛନ୍ତି। କିନ୍ତୁ କିଛିଟା ପିଲାଙ୍କ ପାଇଁ ଅ, ଏବେ ବି ଏବେ ବି ଏ ଦୁନିଆ ଠିକ ସେ ଚାଲିଛି।
ହଁ, ଏଟା ଠିକ୍।
ହଁ।
ଆଉ କଣ?
ଆଉ ରଜ ରେ ଯୋଉ ଗାଁ କୁ ଯାଇଛ ମାନେ ଗାଁ
କଣ ଟା?
ଗାଁ ର ପରିବେଶ, ଯେମିତି କିି ଗାଁରେ ମାନେ ସୁ ଗାଁ ହଉଚୁ ଅତ୍ୟନ୍ତ ଶୁଦ୍ଧ ଆଉ ନିର୍ମଳ। ସହର ବଡି ଏଠି ଗାଡି ମ ଟର ଧୂଆଁ ପ୍ରଦୂଷଣ ନାଇଁ। ଗାଁ ର ଲୋକମାନେ ପରିବେଶକୁୁ ସଫା ସୁତୁରା ରଖିବାକୁ ଭଲ ପାଆନ୍ତି। ରାସ ତାଘାଟ ସବେଳେ ସ୍ଵଚ୍ଛ ରହିଥାଏ। ପ୍ରତି ଘର ଆଗରେ ତୁଳସୀ ଗ ଛ ଚଉରା ଦେଖିଆକୁ ମିଳେ। ରିବେଶ ତୋମ ପଟେ କେମତି? ଆମ ପଟେ ଏମିତି।
ହଁ ଆମ ଗାଁରେ ତ ବହୁତ ଭଲ କାହିଁକି ନା ଆମ ଗାଁରେ ଗୋଟେ ମନ୍ଦିର ଅଛି। ଯୋଉଟାକି ଜାଣିଛ ନା ଯୋଉଟା ଆମର ଅଁ, ପୁରୀ ଟା ଫାଷ୍ଟ। ସେକେଣ୍ଡ ରେ ଲିଙ୍ଗରାଜ ମନ୍ଦିର ଅଛି ଦେନ୍ ତାପରେ ରାମ ମନ୍ଦିର ଜାଣିଛ ନା ପୁରା ବଡଡ ମନ୍ଦିର ଟେ। ଏବ ଏ ଥର ତ ସ୍ନାନ ପୂର୍ଣ୍ଣିମା ଗଲା ବହୁତ ଭଲ ସେ ମାନେ ସମସ୍ତେ ଗାଁରେ ପାଳନ କରିଛନ୍ତି। ଆଉ ମାନେ ଉଁ, ମୋର ବି ବହୁତ ଇଚ୍ଛା ଥିଲା ଯିବା ପାଇଁ ବଟ୍ ଯାଇପାରିଲିନି। ତା ପରେ ଆମର ଆଗକୁ ଯେଉଁ ଆସୁଚି ଆମର ରଥଯାତ୍ ତ୍ରା ସେଥିପାଇଁ ବି ରଥ ଟଣା ହବ ବହୁତ ବଢିଆ ସେ ହୁଏ। ଆମ ମାନେ ଥାର୍ଡ ରେ ଅଛି ନା ଆମ ମନ୍ଦିରଟେ କେବେ ଚାଲ ବୁଲିକି ଆସିବ। ଦେଖି ବ କେତେ ସୁନ୍ଦର ମନ୍ଦିରଟେ। ହ୍ୟାଲୋ, ମୋ ଭଏସ୍ କ୍ଲିୟର୍ ଆସୁଛି ନା?
ହାଲୋ।
ହ୍ୟାଲୋ।
ତୋମକୁ ମୋ ଭଏସ୍ ଶୁଭା ଯାଉଚି?
ହଁ, ହଁ ଶୁଭା ଯାଉଛି। ମୋ ଭଏସ୍ ଆସୁଛି ନା?
ଏବେ ଆଇଲା। ଯା ହଉ ଗା ଗା ହିଁ ଗାଁ ତାର
ହଁ
ପରି ବହୁତ ଭଲ। ସେଠି ବିଭିନ୍ନ ଜାତିର ଧର୍ମର ଲୋକ ଉଁ, ଏକାଠି ମିଳିମିଶ ଶି ରୁହନ୍ତି। ସୁଖ ଦୁଖରେ ପରସ୍ପର କୁ ସାହାଯ୍ୟ କରନ୍ତି। ହଁ ଗାଁ ମଝିରେ ବି ଯୋଉ ଗୋଟେ ଗୋଟେ କଣ ଭା ଗବତ ଟୁଙ୍ଗି ଆଉ ମନ୍ଦିରରେ ନା ସନ୍ଧ୍ୟାବେଳେ ଲୋ କ ଏକାଠି ହୋଇ ଭଜନ କୀର୍ତ୍ତନ ମଧ୍ୟ କରନ୍ତି ନା?
ହଁ ଯୋଉଟା ଭଲ ଲାଗେ ବି ମାନେ ସେଠୁ ତ ଉଠିକି ଆସିବା ପାଇଁ ବି ଇଚ୍ଛା ହୁଏନି।
ସେ, ହଁ। ଆଉ ଗାଁରେ ଜଣେ ମୁଖିଆ ତାଆନ୍ତି ତାଙ୍କୁ କୁହନ୍ତି ସରପଞ୍ଚ। ଭଲ ମନ୍ଦ ଗାଁ ରେ କିଛି ଗୋଟେ ହବାକୁ ହେଲେ ସିଏ କଣ କରନ୍ତି ତାଙ୍କ କଣ କରନ୍ତି ତ ସେଇଟା ଗୋଟେ ଉଁ, ବୈଠକ କରନ୍ତି। ସେ ସେଠି ସବୁ ବଡ ବଡ ଘ- ମାନେ ଗାଁର ବଡ ବଡ ଲୋକମାନେ ତାଙ୍କ ସହିତ ବସିକି ବିଚାର କରନ୍ତି ଯେ କୋଉଟା ଗାଁ ପାଇଁ ଭଲ କୋଉଟା ଖରାପ। ନା ସେଇଟା ବଢିଆ ଲାଗେନି?
ହଁ, ଆଉ କାହାକୁ ଗାଁରେ ବି ଜାଣି ଥିବ କେତେ ଫୁଲ, ଫଳ ସବୁ ଗଛରେ ସବୁ ଏବେ
ହଁ, ହଁ ସବୁ ନା ଅର୍ଗାନିକ ଅର୍ଗାନିକ ଖାଦ୍ୟ। ହଁ ଯୋଉଟା କି ମାନେ ବି ସହରରେ ଏ ଆମେ କଣ ମାନେ ବ-ଅ, ମିଳେ ନା ମିଳେ, ବଟ୍ ମାନେ କଣ କହିଲେ କି ଅ,
ପଡୁଛି ଯୋଉଟା କି ମାନେ ସାର ଦିଆ ହେଇଛି କି କଣ। ସେସବୁ ମାନେ ଯେଉଁଟାକି ବହୁତ ଖରାପ ଦେହ ପାଇଁ। କିନ୍ତୁ ଏଗୁଡ଼ାକ ସବୁ ଆମ ଭାଈ ଚାଷୀ ଭାଈ ମାନେ ବହୁ ଚାଷ କରୁଛନ୍ତି ନା ତ ସବୁ କିଛି ଫ୍ରେସ୍ ହିଁ ମିଳିଯାଏ ଆଉ ତାପରେପରେ ଧାନ ଚାଷ ହେଲେ ବି ୟା ପରେ ପରେ ଜାଣିଥିବୁ ବର୍ଷା ଦିନ ଆସିଲାଣି ତ ୟା ପରେ ପରେ ଧାନ ଚାଷ ବି ହେବ।
ଏବେ ତ ମାନେ ମାନେ ଏମିତି ଲାଗେ ମାନେ ଗୋଟେ ସରଳ ଜୀବନ ଶୈଳୀ। ଅ ପ୍ରାକୃ ପ୍ରକୃତିର କୋଳ ମା ପାଇଁ ଗୋଟେ ସ୍ଵର୍ଗ ପରି। ଯେମିତି ଆମକୁ ଆମ ଗାଁ ଲାଗେ ନା।
ହଁ।
ହଁ ଗାଁର ପରିବେଶ ବହୁତ ଭଲ ମୁଁ ମାନେ ମୁଁ ଆଜିକା ମାନେ ମୁଁ ଭାବୁଚି ଯେ ମନେକର ମୁଁ ମୋ ଗାଁରେ ଅ ଅଛି ଆଉ ଗାଁରୁ ଏତେ ସବୁ ଜାଣି ପାରୁଛି ଗାଁ ବିଷୟରେ ମାନେ ମୁଁ ଏତେ ଭଲ ସେମାନେ ଇଏ କରିପାରୁଛି ତ ମୁଁ ସମସ୍ତିଙ୍କୁ କହିବି ଯେ ସହର ଅପେକ୍ଷା ଗାଁକୁ ବେଶୀ ଭଲ ପାଅ। ବେଶୀ ଦିନି ଛୁଟି ଯଦି ତମେ ନିଅ ତ ଗାଁ ରେ ଆସିକି କିଛିଟା ଦିନି ହଉ ଗାଁର ସୁନ୍ଦର ମୁହୂର୍ତ୍ତକୁୁ ତମେ ଉପଭୋଗ କର ଅ ଗାଁର ଲୋକମାନଙ୍କ ସହିତ ମିଶ ଭଲ ମନ୍ଦ ଯାହାବି। ତମର ଅସୁବିଧା ହେଉଛି ତ ତାକୁ ତମେ ଗାଁରେ ହିଁ ମାନେ ଯୋଉଟା କି ଆମେ କଣ ବଡ ବଡ ହୋଟେଲ ଆଉ ମନ୍ଦିର ଆଉ ଇଏ ଗୁଡାକୁ ବୁକିଂ କରିକି ନ ଯେ ମୁଁ ଜାଣିବାରେ ଗାଁର ଗାଁ ଲୋକ ମାନଙ୍କ ସହିତ ସେଠି ଯଦି ଆମେ କିଛି ତାକୁ ସେଲିବ୍ରେସନ କରିବା ତ ଆମେ ଆ-